ହ୍ୟାଲୋ।
ହଁ ଆଜ୍ଞା ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା।
ହ ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ହୁଁ ଭଲ ଅଛି, ଆପଣ?
ହଁ ମୁଁ ବି ବୋହୁତ ବଢିଆ ଅଛି।
ଆଉ କଣ କରୁଥିଲେ?
ଏଇଠି ବସିିଚି ଟିକେ ବାହାରେ ଆଉ।
ଆ
ଟିକେ ଟିକେ ମାନେ ଅବିଜାର ଲାଗୁ ତ କଣ କରିବି? ଟିକେ ଚାଲୁଥିଲି ବସିଚି ଉଠୁଚି ଏମିତି ହିଁ ଚାଲିଚି ମୋର।
ମୋର ବି ଏ ଏବେ ବି ମୋର ବି ସେମିତି ହିଁ ଚାଲିଚି, କଣ କରିବି କହିକି ଏପଟେ ସେପଟେ।
ଏଇଟା ଗୋଟେ ବୋରିଙ୍ଗ ଲାଗୁଚି ଏଇଟା ଇଟା ଗୋଟେ।
ହଁ। ମାନେ କେତେବେଳେ ସେଇ ଦାଣ୍ଡ ବଟକୁ ଟିକେ ଯାଇକି ବର୍ଷା କମିଲା କି ନହିଁ ଦେଖୁଚି ପୁଣି ସେ ଆସିକି ଖଟ ରେ ଟିକେ ଗଡି ଯାଉଚି ପୁଣି ସେ ଚେୟ ରେ ବସ ଚେୟାରରେ ବସିକି ଇଏ ଭାବୁଚି।
ହଁ ଏମିତି ହିଁ କରିବା କଥା ଆଉ।
ତ। ଓଉ
କଣ କର ପାଗରେ ଏଆ ଛଡ
କିଛି କରିବି ହବନି କୁଆଡେ ଯାଇବି ହବନି।
ହଁ।
ଆଛା ଆପଣ କେବେ ଭାବିଚନ୍ତି ଆମେ ବର୍ଷା ହେଲା ଆମେ ତ ଘରେ ରହିଯାଉଚେ।
ହଁ।
ଆମକୁ ସୁବିଧା ମିଳିଯାଉଚି ତ ଆମ ଉପରେ ବି କେତେ ପିଲା ଥାଆନ୍ତି ଯୋଉମାନଙ୍କ ପାଖରେ ମାନେ ଘର ନଥାଏ। କିଛି ନାହିଁ କି ତାଙ୍କ ଘରେ ମାନେ ମା ବାପା ବି ନଥାନ୍ତି।
ହଁ ମାନେ ଆପଣ ଅନା ହୋଉ ପିଲାଙ୍କ କଥା ହୁ କେହି
ଆଜ୍ଞା ଆଜ୍ଞା ସେଇଆ ତାଙ୍କେ କେମିତି କର ଥିବେ ମାନେ ଏତେ ଜୋର ରେ ବର୍ଷା କାଲିଠୁ ହୋଉଚି ମାନେ ତିନି ଚାରି ଦିନ ହେଲାଣି। ତ ତାଙ୍କେ ବି କେମିତି କଣ କରୁଥିବେ କଣ?
ହଁ ଏଇଟା ତ ବୋହୁତ ଭଲ କଥା ଗୋଟେ ହଁ ମୁଁ ବି ଭାବିଚି ବୋହୁତ ଥର। ଏଇଟା ତ ବୋହୁତ ଭଲ କଥା ଆପଣ କହିଲେ ଏଥିପାଇଁ ଦେଖୁଥିବେ ସରକାର ଆମର ଗୋଟେ ବୋହୁତ ଭଲ ପଦକ୍ଷେପ ବି ନେଇଚନ୍ତି ଯୋଉଠି ଅନାଥ ଆଶ୍ରମ ଚନ୍ତି ସେମାନଙ୍କର ଭଲ ମନ୍ଦ ବୁଝା ପାଇଁ କିଛି ଲୋକ ରଖିଚନ୍ତି କର୍ମୀ ମାନେ। ସେମାନଙ୍କର ଖାଇବା ପିଇବା ସେମାନେ ସବୁ ବୁଝିଥାନ୍ତି, କିନ୍ତୁ ଯେତେ ବି ଜଣେ
ହଁ।
ଖାଇବା ପିଇବା ଗୋଟେ ଜାଗାରେ ରଖିକି ବୁଝିଲେ ବି ନିଜ ଘର ନିଜ ବାପା ବାପା ମା ଙ୍କର ଭଲପାଇବା ନିଜ ଭାଇ ଭଉଣୀଙ୍କର ନ ହଁ ଏଇଟା ତ କେବେ ପାରିବ। ସେମାନଙ୍କୁ ସେଇ ବୋହୁତ ମାନେ ଅନୁଭବ ହୋଉଥିବ ମାନଙ୍କୁ ବୋହୁତ କଷ୍ଟ ହୋଉଥିବ। ଦେଖୁଥ ଆମ ଘରେ ଇଚ୍ଛା ହେଲେ ଆମେ ଘରେ ନିଜ ମାମାଙ୍କୁ କୋହୁଚି ମୋ ପାଇଁ ଯେ ଏଇ ବନେଇ ଦିଅ ମୋ ପାଇଁ ସେଇଟା ବନେଇ ଦିଅ ମୁଁ ଏଇଟା ଖାଇବିନି ସେଇଟା ଖାଇବିନି।
ବାସ ସେଇଆ ହଁ ଅ
ସେମାନଙ୍କର ଯାହା ଯିବେ ସେ ତାଙ୍କର ଯୋଉଟା ଥିବ ନା ଆଜି ତାଙ୍କର ମନେକର ଆଜି ଥିବ ଭାତ ଡାଲମା କି କଣ ଥିବ ତାଙ୍କୁ ସେଇ କ
ହଁ।
ସେଡ୍ଡୁଲ ଅନୁସାରେ ଖାଇବାକୁ ଦିଆ ଯାଏ ରୁଚିକର ଖାଇବା ତାଙ୍କୁ ମିଳେନି।
ହଁ ମୋର ଗୋଟେ ମନୋଭୁକ୍ତି ଅଛି ମୁଁ କୋହୁଚି। ବର୍ତ୍ତମାନ ମୁଁ ମଝିରେ ଯାଇଥିଲି।
ହଁ।
ଇଏ ଏଇ ପଚିଶରୁ ତିରିଶ ତାରିଖ ଯାଏ ଯାଜପୁର ଯାଇଥିଲି ମୋର ଗୋ ଗୋଟେ ମିଟିଂ ଥିଲା ବୈଠକ ତ ମୁଁ ସେଇ ଜାଗାରେ ଇଏ ତ ମୁଁ ସେଇଦିନ। ହଁ ତିରିଶ ତାରିଖ ଦିନ ଅ ଅ ତିରିଶ ତ ନାହିଁ ସରି ଅଣତିରିଶ ତାରିଖ ଦିନ ମୁଁ ରିଟର୍ଣ କରୁଛି।
ହଁ।
ତ ମୁଁ ଘରେ କାହାକୁ ଜଣେଇନି, ହେଲେ ବି ମୋ ପାଇଁ ମୋ ଘରେ ପୋଡ଼ ପିଠା ବନେଇକି ରଖି ଦେଇଥିଲେ। ତ ସେଇ କଥା ଟା ଆପଣ ଭାବନ୍ତୁ? ହଁ ସେଇୟା। ଯେତେ ମାନେ ଆମ ପାଇଁ ଇଏ ତ ତାଙ୍କ ପାଇଁ କିଛି ନାହିଁ ନା?
ନା ତା ପାଇଁ କିଛି ବି ନାହିଁ।
ମୁଁ, ହଁ ମୁଁ ସେଥିପାଇଁ କଣ କରେ ମୁଁ ଏଇ ବର୍ଷ ମୋ ବାର୍ଥଡ଼େ। ମାନେ ମୋ ଜନ୍ମଦିନ, ମୁଁ ସେମି ନାହିଁ। ଅ ଗଲି ଅନାଥ ଆଶ୍ରମ ଗଲି ଅ ତ ଖାତା ପେନ୍ ଆଉ ସବୁ ମାନେ ସେ ବୁଡା ଗୁଡା କରିକି। ଅ ଖାତା ପେନ୍ ସହ ଆଉ ସେ ଚକଲେଟ ଅ ଜଳଖିଆ ଯାହା ବି ପୋଡ଼ା କରିକି ନେଇକି ଅ ମାନେ ବାଣ୍ଟିଲି। ତ ସେଇ ଜାଗାରେ ମ ହଁ।
ଓହୋ, ବହୁତ ଭଲ କଥା, ବହୁତ ଭଲ ତମେ କରିଛନ୍ତି କଣ। ସେମାନଙ୍କ ମନ ବହୁତ ଖୁସି ହେଇ ଯାଇଥିବ ନିଶ୍ଚିତରୂ।
ହଁ ଖୁସି ହେଇ ଯାଇଥିବ। ମାତ୍ର ମୋତେ ସେ ଜାଗାରେ ଗୋଟେ ମାନେ ସାନ ପିଲାଟେ କହିଥିଲା। ତ ମୋର ସେହି ମୋ ଜନ୍ମଦିନ ସେହି ଶୀତ ଦିନେ ମାନେ ଫାଷ୍ଟ ଜାନୁଆରୀ ଫାଷ୍ଟ ହୁଏ। ମାନେ ସପ୍ତାହରେ ହିଁ ପ୍ରଥମ ସପ୍ତାହରେ ହିଁ ଏ ଜାନୁଆରୀ ପ୍ରଥମ ମାନେ ସେଇ ଇଏରେ ମୋ ବାର୍ଥଡେ ତ ସେଇ ଟାଇମରେ ଶୀତ ହୋଇଥାଏ ତ ସେଇ ଟାଇମ ରେ ମତେ ଗୋଟେ ସାନ ପିଲାଟେ ମାନେ କହିଥିଲା ଏବେ ଯାଇ ବି ମୋର ମନ ଅଛି।
ହଁ।
ଯେ ଆମ ମ ସବୁ ଇଏ ଶୀତ ହଉଛି ଘୋଡିବାକୁ କିଛି ନାହିଁ ତ ମୁଁ ସେଇ କଥାଟା ଭାବିକି ଆଜି ଯାଇଁ ଅଛି। ଯେ ମୋ ପାଖେ ମୁଁ ସେତିକି ବି ସକ୍ଷମ ହେଇନି ଯେ ମୁଁ ମାନେ ସବୁ ପିଲା ମାନଙ୍କ ପାଇଁ ନେଇକି ଦେବି। ଆଉ ଗୋଟେ ନେଇକି ତାକୁ ଖାଲି ଦେବା ଟା ମତେ ସେଇଟା ବି ଭଲ ଲାଗୁନି। ତ ମୁଁ କ ଯେମିତି ହେଲେ ବି ଆ ଏହି ଜନ୍ମଦିନରେ ଆଜ୍ଞା, ମୁଁ ଏହି ଜନ୍ମଦିନରେ ଭାବିଛି ଯୁଆଡ଼ୁ ଯେମିତି କଣ କରିକି ବି ଏ ଏହି ବର୍ଷ ସମସ୍ତଙ୍କୁ ମାନେ ଘୋଡିବାକୁ ମାନେ ଦେବି।
ୱାଉ ବହୁତ ବଢିଆ ବଢିଆ ଭାବିଛନ୍ତି। ହଁ ହଁ କାରଣ ଜାଣିଥିବେ ଯୋଉ ଅଞ୍ଚଳରେ ଟିକେ ଅଧିକ ଶୀତ ହଉଥିବ ସେଇ ଅଞ୍ଚଳରେ ରହିବା ଭାରି କଷ୍ଟଦାୟକ ହେଇଥାଏ। ବିଶେଷ କରିକି
ଛୋଟ ପିଲାମାନେ ଛୋଟ ପିଲାମାନେ ଆଣିଛନ୍ତି ସେମାନଙ୍କୁ ନାଁ ସେ ଦେବୁ ଆମେ ବଡ଼ ମାନେ ଟିକେ କଣ ହେଲେ ଆମେ ରହିବା, ହଁ ହୁଏ ଏମତି ହୁଏ ବୋଲି ଭାବିବା ହଁ ଏମତି ହଉଛି ତ ହବ। ଛୋଟ୍ ପିଲାମାନେ ସେଇଟା କିଛି ବୁଝି ପାରନ୍ତିନି ଆଉ ସେମାନଙ୍କ ମନକୁ କଷ୍ଟ୍ ଟ ହୁଏ, ସେମାନେ ତ ଗୋଟେ ମାନେ କହିଲା ବେଳେ ଛୋଟ୍ ଛୋଟ ଫୁଲ ଟାଇପ୍ ର। ସେମାନେେ କିଛି ବି ଜାଣି ନଥାନ୍ତି।
କଉ ମାନେ ସେଇ ସାନରୁ ତାଙ୍କୁ ଛାଡ଼ି ଦିଅନ୍ତି।
କୁ କହିଲା ହଁ ହଁ।
ସେ ଆଜ୍ଞା
ସେମାନେ ଯେବେ ଆସିଥିବେ ବୋଧେ ଅନାଥ ଆଶ୍ରମକୁ ସେଇ ଦିନ ହିଁ ତାଙ୍କ ପାଇଁ ଜନ୍ମଦିନ ହେଇଯାଇଥାଏ।
ହଁ।
ସେମାନେ କିଛି ଜାଣନ୍ତି ନି ଆମର ଘର କଣ ବହୁତ ସାରା ପର୍ବପର୍ବାଣି ଆମେ ସବୁବେଳେ ଭଲ ମ ଖାଉ ଉଛେ ଭଲ ପିନ୍ଧୁଛେ ଭଲ ପଢୁଛେ।
ଆଜ୍ଞା ଆମ ଓଡିଶାର ଗୋଟେ କଥା ଅଛି ବାର ମାସରେ ତେର ପର୍ବ। ତ ଏଇଟା ଖା ଆମ ପାଇଁ ଏକା ଓଡିଆ ମାନଙ୍କ ପାଇଁ। ଆଉ ଆମ ଓଡିଆ ମାନଙ୍କର ଇଏ ମୁଖ୍ୟ ଇଏ ହେଲା ରଜ। ଯୋଉଟାକି ପୁରା ସମାଜ ଯୋଉ ଝିଅ ମାନଙ୍କୁ ଘୃଣା କରେ। ଆମ ଓଡ଼ିଆ ଜାତି ସେଇଟାକୁ ନେଇକି ଗର୍ବ କରେ।
ହଁ।
ସମାଛ୍ ଝିଅ ମାନଙ୍କୁ ଘୃଣା କରେ ମାନେ
ମାନେ ଏବେ ବାହାର ଏରିଆରେ ଯୋ କହୁଛନ୍ତି ଆମ ଝିଅ ମାନଙ୍କ ଯୋଉଟା ପୋ ମାନେ ଇଏ ହୋଇଥାଏ। ସେତେବଳକୁ ତାଙ୍କୁ ମାନେ ଏତେ କିଛି ଇଏ କରାନ୍ତିନି। ମାତ୍ର ଆମ ଓଡ଼ିଆରେ ତାଙ୍କୁ ପୁରା ରେଷ୍ଟ୍ ମାନେ ପୁରା ଇଏ କରିଦିଅନ୍ତି ତିନ୍ ଦିନ ଯାଇଁ।
ରାମ ଦିଆଯାଏ ହଁ ହଁ
ବିଶ୍ରାମ କାମ ମାନେ ତାଙ୍କୁ କାମ କରିବାକୁ ବି ପଡ଼ି ନଥାଏ।
ହୋହୋଅ।
ଆଉ ଏଥିପାଇଁ ବି ଆମେ ଗୋଟେ ମାନେ ଦାବି ପତ୍ର ହଁ ଆମେ ଗୋଟେ ମାନେ ସର୍କାର୍ କୁ ଦାବି ପତ୍ର ବି ଦେଇଥିଲୁ ଯେ ଏହି ସମୟ ଅରେ ମାନେ ତାଙ୍କେ ଝିଅମାନଙ୍କୁ ପୁରା ମାନେ ଯେଉଁ ବି ସରକାରୀ ହେଉ ବେସରକାରୀ କାମ କରୁଛନ୍ତି। ତାଙ୍କୁ ସେଇ ଟାଇମ୍ ରେ ମାନେ ତାଙ୍କୁ ଛୁଟି ପ୍ରଦାନ କରାଯାଉ।
ହଁ। ହଁ ହଁ ଠିକ୍ କଥା ସେଥିପାଇଁ ତ ରଜ ପର୍ବ ପାଳନ ହଉ ଉଚି ତାର ତ ସାଧାରଣତଃ ସେଇ ଜିନିଷ ପାଇଁ କାରଣ ରଜସ୍ଵ ହେଲା ପରେ ପୃଥିବୀ ମା କୁ କେଇ ଚାଷ ଫାଷ କିଛି କର ରନ୍ତି ନି ତିନି ଦିନ୍ ଯାଏଁ ତାପରେ ପୃଥିବୀ ମାତା କୁ ପୁରା ବିଶ୍ରାମ ନେଲା ପରେ ସିଏ ତାପରେ ୱ ତା ଯୋଉ ଚାଷ ଫାସ କରନ୍ତି ନୂତନ ହଉ
ତନ ଜନ୍ମ ଦିଏ ତ ଏଇଟା ଗୋଟେ ମା ହବା ତାକୁ ମିଳେ ହଁ ବସତୀ ସ୍ନାନ ଥାଏ।
ତ ତାକୁ ତାକୁ ମା ହବାର ସୁଯୋଗ ମିଳେ ମୋତେ ଏଇଟା ହିଁ ମାନେ ଉଚାଏ କି ଝିଅ ମାନଙ୍କର କେତେ ଭଲ କେତେ ସେଇଟା ସ
ଆଜ୍ଞା
ମାଚ୍ ପାଇଁ ବି ବହୁତ୍ ଭଲ ଆମ ଓଡ଼ିଆ ମାସ ସେଥିପାଇଁ ଗୋଟେ ପର୍ବ ଆକାର ମଧ୍ୟ ଗ୍ରହଣ କରାଯାଇଛି।
ସେଇ ସମୟ- ର ଯୋଉ ମୁଁ ମାନେ ସ- ଆଜ୍ଞା
ସେଇଠି ତାଙ୍କର ମାନେ ପିଲାମାନେ କେମିତି ପାଠ ପଢା ପଢି କରନ୍ତି? ସେମାନଙ୍କ ସେଠି କିଛି ସୁବିଧା ଅଛି କି?
ହଁ ମାନେ ସେଇଟା ହିଁ ଗୋଟେ ଅ ମାନେ ସ୍କୁଲ୍ ଟା ଅନାଥ ପିଲାମାନେ ରହୁଚନ୍ତି ପଢ଼ୁଚନ୍ତି।
ହଁ ହଁ ହଁ। ସେମାନେ ତାଏଲେ କୌଣସି ପ୍ରକାର ତାଙ୍କ ଘରୋଇ ଶିକ୍ଷା ଦାନ ଦିଆଯାଉନଥିବ ଯାଆ ଯେତିକି କି ବିଦ୍ୟାଳୟରେ ପାଠ ପଢ଼ିଲେ ହଁ।
ହଁ
ବୋହୁତ ସତ କଥା ମତେ ବି ସେମିତି ଗୋଟେ ଇଚ୍ଛା ଅଛି କିନ୍ତୁ ମୁଁ ନିଜେ ସ୍ୱାବଲମ୍ବୀ ହେଲା ପରେ କିଛି ଗୋଟେ କରିବାର ଭାବିଚି ଆପଣ ଯେମିତି କହିଲେ ଏଥରକ ଆପଣ ପାଇଁ ଚିନ୍ତା କରୁଚନ୍ତି।
ହଁ ମୁଁ ବି ମାନେ ମୁଁ ମାନେ ମୋର ବି ଘର ଉପରେ ମୁଁ କେବେ ଇଏ ନିର୍ଭରଶୀଳ ନୁହେଁ।
ହଁ।
ହଁ ତ ସେଥିପାଇଁ ମୋର
କାରଣ ଏଇଟା ଗୋଟେ ସମାଜକୁୁ ଶିକ୍ଷା ବି ଦବା କଥା, ହଁ।
ଯାହା ସକ୍ଷମ ହେଲା ଆଉ ଏତିକି କେତେ ଲୋକ ଅଛନ୍ତି ମାନେ ସେତିକି ଇଏ କଲା ପରେ ଭିଡ଼ିଓ ଇଏ ସିଏ କରିକି ପୋଷ୍ଟ କରନ୍ତି ମାନେ ମୁଁ ମତେ ବି ଜଣେ କହିଲେ ଭାଇ ତୁ ଏତେ ଭଲ କାମ କରୁଚୁ ତୁ ଭିଡିଓଟେ କରିକି ଆଟଲିଷ୍ଟ ଷ୍ଟୋରିଟା ତ ଦେଇପାରିବୁ ନା ମାନେ ଜାଣିବେ ଯେ ତୁ କରୁଚୁ ମୁଁ କହିଲି ଆମେ ସମାଜକୁୁ ଜଣେଇବାକୁ କରୁନେ। ଆମର ନିଜ ଖୁସି ପାଇଁ ଆମେ କରୁଚେ ଆମେ ଯଦି ସମାଜକୁ ଜଣେଇବାକୁ ହଁ ଭବିଷ୍ୟତରେ ମୋର ଯାହାବି ମାନେ ଇଏ ଥାଉ ଅଁ ମୁଁ ଯାହାବି ହେବା ଚାହେଁ ସେଇଟା ହେଲେ ବି ମୁଁ ସମାଜ ସେବା ହିଁ କରିବି।
ହୁଁ। ହଁ ସତ କଥା ଏଇଟା ବୋହୁତ ଭଲ କଥା। ଏମିତି କଲେ ଆପଣଙ୍କୋଠୁ ବି ସମସ୍ତେ ଶିଖିବେ। ଆଉ ଅନ୍ୟମାନେ ବି ସମସ କଲେ ସମୟରେ ବି କିଛି ଉନ୍ନତି ହେଇଇପାରିବ।
ଆଜ୍ଞା।
ହଁ ଆପଣ ତ ବୋହୁତ ଭଲ କଥା କହିଲେ ତଥାପି କଣ ତ ବୋହୁତ ଭଲ ଲାଗିଲା ହଁ।
ମୋତେ ବି କଥା ହେଇକି ଆପଣ ସହ ବୋହୁତ ଭଲ ଲାଗିଲା ଧନ୍ୟବାଦ।
ଲ